ହ କଣ କରୁଛ।
ଆ ଖାଇ ବସିଥିଲି। ହଁ ତମେ କଣ କରୁଛ?
ମୁଁ ବି ବସିଥିଲି।
ହୁଁ ହଁ।
ଆଉ ଦେହ ଭଲ ଅଛି?
ହଁ ହଁ ଭଲ ଅଛି ଆ ତମ ମାନଙ୍କର କେମିତି ଅଛି?
ହଁ ଆମର ବି ଭଲ ଅଛି।
ଆଉ କଣଖାଇଥିଲେ? ମୁଁ ଖାଇଥିଲି ଡାଲି ଭାତ ଭଜା। ଆଉ ସାଲଦ ଆଉ ଆମ୍ବ।
ଆଛା।
ଆଉ ତମେ କଣ ଖାଇଥିଲ।
ମୁଁ ବି ଯାଇ ଭାତ କରିଥିଲଥିଲି ଡାଲି। ଆଉ ସେଇ ଝୁଡୁଙ୍ଗ ଭଜା। ଆଉ ପାପଡ଼ ଆଉ ଭେଣ୍ଡିଆଡୁ ଭଜା। ଏମତି କରିୁଥିଲି ଆଉ।
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ହଁ ସବୁ ଭଲ ଅଛନ୍ତି ଆଉ।
ଆଉ ସନ୍ଧ୍ୟାରେ କିଛି ଖାଇନି ନାଇଁ ଯାଇନି। କୋଉ
ଓହୋ ସେଠି ଗରମ ଅଛି କି ବର୍ଷା ହଉଛି।
ହଁ ଏଠି ପ୍ରବଳ ଗରମ ହଉଛିଏଠି।
ହଁ ହଁ।
ତମ ସେଠି ବର୍ଷ ହଉଛି?
ନା ପର ଦିନ ରାତିରେ ପୁର ଜୋରଦାର ବର୍ଷା ହେଲା। ଆ କାଲିଠାରୁ ପୁରା ଗୁଡୁଗୁଡି କରୁଛି ଆଉ।
ତମ ଏତେ ପ୍ରବଳ ଖରାପ ହଉଛି ମୁଁ ପ୍ରବଳ ଗରମ ହଉଛି।
ହଁ ହଁ। ହଁ। ଆ କଣ ଜଳଖିଆ କରିୁଥିଲ ଏଇ ଏଇ କିଣା।
ନାଇଁ ଏବେ କିଛି କରିନି ତମେ କଣ ଖାଇଥିଲ ଏବେ।
ମୁଁ ତିନିଟା ବେଳେ ଖାଇଲି ଆଉ ଭୋକ ଲାଗୁନି ସେଥିଲାଗି କିଛି କରିନି।
ଏତେନେ
ଏ କାମ ଥିଲା ଟିକେ କାମଥିଲା ବେଶୀ। ଏ କାମ ସବୁ ସାରି କରି ଗାଧେଇ ଗୁଧା କରି ଆସିଲି ଆସିକରି। ଏଟା ସବୁ ମିଶିକରି ଖାଇଲୁ ଆଉ।
ଆଛା। ଆଉ ରାତିରେ କଣ ରୋଷେଇ କରିବ?
ରାତିରେ ସେଟା ଭଜା ସବୁ ଅଛି। ଖାଲି ରୁଟ ରଟି ବନେଇବି ଆଉ ଭାତ ବି ଅଛି। ମିଶିକରି ଖାଇବା ଆଉ।
ହଁ ଆ ଗରମରେ ତ ରୁଟି ଖାଇବାକୁ ବି ତ ଇଚ୍ଛା ହଉନି।
ହଁ ଏ ପଖାଳ ଭତ ଖାଇଲେ ଭଲ ମଜା ଲାଗୁଛି।
ହଁ ଗରମ ରେ ତ ଭାତ ଚହି ରୁଟି ଚୋବେଇଲା ବେଳେ ବି ଚୋବେଇ ହଉନି।
ମୁଁ ତ କା ରୁଟି ପସନ୍ଦ କରେ ନା। ଖା ମତେ ଭାତ ଭଲ ଲାଗେ ପଖାଳ ଭଲ ଲାଗେ। ଇଁ।
କିଛି ଭଲ ଲାଗେନି।
ହଁ। ଏଁ ଏ ସବୁ ଅଛନ୍ତି, ଘର ଲୋକ ଖାଇବେ ରୁଟି ତ ମୁଁ ଖାଉନି। ଅଁ ଘରଲୋକ ପାଇଁ କରିଦେବି ଆଉ। ଆଁଉ
ନା ଆଉ ସବୁ ଭଲ ଅଛି। ତମେ କୁଆଡେ ବୁଲିବା ପାଇଁ ଯାଇନ?
ମୁଁ ଏ ଗରମ ତି କୋଉଠିକି ଯିବୁ? ଯାଇ ହଉନି। ଗରମ ପଡୁଚି, କପଡା ପିନ୍ଧିଲେ ଭଲ କପଡା ଟିକେ ପିନ୍ଧିବ, ଅ ଗରମରୁୁ କ-କହିବ ଜଲଦି ବାହାର କରିଦିଅ।
ହଁ।
ସେଥିପାଇଁ କୋଉଠି ଗରମ ଯିବ, ସେ ଶୀତ ମାସରେ ଟିକେ ଭଲ ଲାଗୁଛି ନହେଲେ ଏଇଖିଣା ଗରମରେ ଭୁଲି ହଁ, ଏଇଖିଣା ଗରମରେ ଛି ଛି କିଛି ପର୍ବ ହେଲେ ପିନ୍ଧିଲେ କେମିତି ଲାଗୁଛି?
ହଁ। ସବୁ ପର୍ବ ଏଇ ଗରମ ଦିନରେ ପଡେ।
ହଁ, ପରା।
କିଛି ଶୀତଦିନରେ ନଥାଏ, ସବୁ ଏଇ ଗରମ ଦିନରେ ପଡେ।
ଏ ବର୍ଷ ତ ବୁଲୁଛି ଆଉ। କେବେ ଶୀତ ମାସରେ ପଡିବ, ଗରମ ମାସରେ, ଏଇ ବର୍ଷ ସ ମାସରେ ଏମିତି ଆଉ।
ତାର କିଛି ଠିକ୍ ନାହିଁ, ସେ ଯେତେବେଳେ ପାରି ତା ଯେତେବେଳେ ମନ ହବ, ସେ ସେତିକି ବେଳେ ହବ।
ହୁଁ।
ସେ ତା ହିସାବରେ ଚାଲେ।
ହଁ, ପରା। ହଁ, ତମେ କୋଉଠିକି ଯାଇ ନଥବ ନାଇଁ?
ନା, ମୁଁ ବି ଆଉ କୋଉଠିକି ଯାଇନି। ଏ ଇଚ୍ଛା ହଉନି, ଗରମରେ କୁଆଡେ ଯିବା ପାଇଁ।
ଆଁଉ ତମ ସାଙ୍ଗମାନେ କେହି ଆସିନାଆନ୍ତି?
ଏ ନାଇଁ, ସାଙ୍ଗମାନେ କିଏ ଆସିନାନ୍ତି, ତ କଲେଜ ଖୋଲିଗଲାଣିି, କଲେଜରେ ଦେଖା ହେଇଯାଉଛି ଆଉ।
ହଁ, ହଁ। କଲେଜ ଯାଉ
ଏ ଖରାକୁ ବି ଆଉ ଏ ହଁ, ଦି ତିନି ଦିନି ଯାଇଛି ଆଉ ଯାଉନି, ଇଚ୍ଛା ହଉନି ଏ ଗରମରେ ଯିବା ପାଇଁ।
କମ୍ପ୍ୟୁଟର କରୁଥଲ ପରା, ସରିଲାଣି?
ହଁ, ଆଉ ଅଳ୍ପ ଅଛି, ସରିଯିବ ଆଉ କେତେ ଦିନରେ ଆଉ।
ହଁ ଆଚ୍ଛା। କେତେବେଳେ ଯାଉଚ?
ଏଇ ସକାଳେ ଯାଉଛି ଦଶଟା।
ଅ ହଁ। କଲେଜର ଟାଇମ୍ କେମିତି ଦଉଚ, ଦଶଟାରେ ଯଦି ଯାଉଚ?
ଆଚ୍ଛା, ଯୋଉ ଦିନ କଲେଜ ଯାଉଚି, ସେଦିନ କମ୍ପ୍ୟୁଟର ଯାଉନି ଆଉ।
ଅ ହଁ। କୋଉଠୁ ପଢୁଛ କଲେଜ ରେ, କୋଉଠି ନାଁ ଲେଖେଇଲ?
ଏଇ ମୁଗୁପାଳ, ହୁଁ।
ଅଁ ହଁ। ଅ ପାଖରେ ଅଛି ଭଲ ଆଉ।
ହଁ। ପାଖରେ ହେଇକି ବି ତ ଏ ଯୋଉ ଖରାଦିନରେ ଯାଉ ହଉନି, ଯେମିତି ଗରମ ହଉଛି ଆଉ।
ହଁ, ଏ ଗରମ ଗୁଳଗୁଡି ତ ସବୁ ଜାଗାରେ ଆଉ। ବର୍ଷା ବି ହଉନି କି ଏବେ ବର୍ଷା ଯଦି ହବ ତ ଲଘୁଚାପ କନ୍ କନ୍ ଧରି ନବ ତ ଫେର ଆ ସେଟା ଫର ମସ୍କିଲ ଏଇ ତ ଲାଗିଚି ଆଉ କଣ କରିବ?
ହଁ।
ବର୍ଷା ହେଲେ ପୁଣି ଡ୍ରେସ ଶିଖିବା ପାଇଁ ଅସୁବିଧା ହୁଏ।
ହଁ ହଁ। ଆଉ ଘର ପାଖରେ ପାର୍କ ସବୁ ଅଛି?
ନାଇଁ ଆମ ଘର ପାଖରେ କିଛି ବି ନାହିଁ।
କେମିତି ରହୁଚ?
ସେମିତି ରହିଯାଉଚୁ ଆଉ କଣ କରିବୁ?
ହଁ ହଁ। ଆସନ ଆମ ଆଡ଼େ ଟିକେ ବୁଲିିକ ଯିବ ଆଉ।
ସେଠି ତ ଗରମ କେମିତି ହୋଉଚି ଡ୍ରେସ ପିନ୍ଧିବାକୁ ତ ଇଚ୍ଛା ହୋଉନି, ସେଇଥିପାଈଁ ତ ଯିବା ପାଇଁ ବି ଇଚ୍ଛା ହୋଉନି।
ଆ ହଁ ଯୋଉଦିନ କମିଗଲେ ଆସିବ ଆଉ।
ହଁ ଟିକେ ବର୍ଷା ହେଇଯିବ ଥଣ୍ଡା ପାଗ ହେଇଯିବା ତାପରେ ଯିବା ଆଉ।
ହଁ। ଆଉ କଣ କୁହ?
ନାଇଁ ଆଉ ସବୁ ଭଲ ଆଉ କଣ କହିବି?
ହଁ।